ହଁ ହା ହାଲୋ। ହାଲୋ। ହଁ ମୁଁ କହୁଚି ଏମିତି ପିଲା ମାନ ପିଲା ଆ ପୁଅର ଚାକିରି ବିଷୟରେ କହୁଚି। ପୁଅ ହଉଚି ରେଲୱେରେ ଅଛି। ଆଉ ହଉଚି ରେଲୱେ ରେ ଏମତି କଣ୍ଟ୍ରାକ୍ଟି ଥ୍ରୋ ରେ ଅଛି, ପାଉନି-ଇ ହେମତି କିଛି ଦରମା ପାଉନି। ଏ ଇଁତି ଚଉଦ ପନ୍ଦର ହଜାର ଟଙ୍କା ଜମା ପାଉଛି। ଆଉ ଉ ସେଥିପାଇଁ ମୁଁ କହୁଛି ଯେ ଇଏ ତ ଆଉ ଉ ହବ କି ନହବ କିଛି ଠିକଣା ନାହିଁ ତାର, ସେଥିପାଇଁ ମୁଁ କହୁଛି ଆଉ ଅଲଗା ନହେଲେ ସଂସ୍ଥା ଦେଖେ କୋଉଠି କେମିତି କଣ କରିବା ପାଇଁ? ଏ ସେ କହୁଛି ଆଉ ଦେଖିବା କଣ କେମତି ସମସ୍ତେ ତ କହୁଛନ୍ତି ହବ ବୋଲିକି କି। ଦେଖିବା କଣ କେମିତି ହଉଛି ବୋଲିକି ସେ ସେଇଟାରେ ରହିଛୁ। ଆଉ ତମ ପିଲା ମାନଙ୍କର କଣ କେମିତି?
ହଁ ମୁଁ ରହି କଥା କହିଁମି ଆମ ପୁଅ ମୋର ଦିଇଜଣ ପୁଅ ଇଞ୍ଜିନିଅର। ଏ ପୁଅ ରଖେଇଲାଣି ଚାଳିଶ କିଛି ଜଣ ପିଲା ସେ ପୁଅର ପଖେଇଲାଣି ଚାଳିଶି ଜଣ ପିଲା ବଡ ପୁଅ ଅଛି ହାଇ ହାଇଦ୍ରାବାଦ ସାନ ପୁଅ ଅଛି ରାଉରକେଲା ଆଉ ମୋ ଆମ ପୁଅ ଦିହେଁଙ୍କର ତ ଏଗ୍ ପ୍ଲାନଟରେ ସେ ପୁଅ ହେଡ୍ ସେ ପୁଅ ସେ ପ୍ଲାଣ୍ଟରେ ହେଡ଼୍ ତିନି ତିନିଟା ପାୱାର ତାଙ୍କୁ କମ୍ପାନୀର ହେଡ଼୍ ମାଲିକ ଦେଇଛନ୍ତି ତିନି ତିନିଟା ପାବାରରେ ସେ ରହିଛନ୍ତି ବହୁତ ପିଲା ରଖଉଛନ୍ତି ବହୁତ ପିଲାକୁ ସାହାଯ୍ୟ କରୁଛନ୍ତି ଆଉ ହୁଁ ଆମର ଓଡ଼ିଶାରେ ଦରମା ହଉଛି ପନ୍ଦର ହଜାର ଦରମା ମାତ୍ର ଆମ ପୁଅ ଦିହେଁକେ ଯାହାକୁ ରଖଉଛନ୍ତି ଚାଳିଶିରୁ ପଇଁଚାଳିଶି ତିରିଶିରୁ ପଇଁତିରିଶି ଦରମା ତାଙ୍କର ଆଉ ଯୋଉ ଆମର ଶ୍ୟାମଳ କୁନିନ୍ଦା ଆମର ପଟଣା ଆଉ ତାଙ୍କର ଚିହ୍ନା ଜଣା ପୁଅଙ୍କର ଯୋଉଁଠି ଯିଏ ଏମିତି କେତେ ପିଲା ଏ ଯୋଉ ଡୁବୁରି ଆଉ ବାନ୍ଦଡ଼ା ଆଉ ଯୋଉ ଉଁ ଆଉ ଏଇ ପାଖ ଗାଁ ଟା ଗୋଡା ବାଲିଝାଟି ଏଇଠି ପିଲାଗୁରାଙ୍କୁ ବା ଆମ ପୁଅ ସବୁବେଳେ ଦି ପୁଅ ଯାଙ୍କର କେତେ ଇଏ ତିରିଶି ସିଏ ଚାଳିଶି ପିଲା ରଖେଇଲେଣି ଆଉ ତମ ପୁଅ ର କଣ? ନା କେତେ କଣ ବଢିଆ ଯୋଗ୍ୟତା ବାଡା ଟା ମୋ ପାଖକୁ ପଠେଇବ ମୁଁ ଆମ ପୁଅକୁ କହିଁମି ତମ ପୁଅକୁ ଭଲ ସୁବିଧାରେ ଚାକିରି ବାକିରି ଯୋଗାଡ଼ କରିଦେବେ ଭଲ ପଇସା ଦିଇଟା ପାଇବେ ଖୁସିରେ ରହିବେ ଆନନ୍ଦ ଖୁସି ହେବେ ଏମିତି କେତେ ପିଲା ଆନନ୍ଦ କେତେ ତାଙ୍କ ମା ମାନେ କେତେ ରାନ୍ଦୁଚନ୍ତି କେତେ ଖୁସି ହଉଚନ୍ତି କହିଲେ ଏଇ ଯୋଉ ଲିପୁଚିପୁ ଯୋଗୁ ଆଜି ଆମ ପୁଅ ମାନଙ୍କର ଭବିଷ୍ୟତ ଆଲୋକିତ କେତେ ଆନନ୍ଦ ମୋ ପାଖରେ ଖୁସି ସିରେ କାନ୍ଦି ପକଉଚନ୍ତି। ଆଉ ତମେ ଯଦି ବାୟୋ ଡାଟା ପଠେଇବ କେଉଁଦିନ କୁହ ମୁଁ ଆମ ପୁଅଙ୍କ ସାଙ୍ଗରେ ଯୋଗାଯୋଗ କରିବି କୁହ।
ହଁ ହଁ ମୁଁ ତା କୁ କହିବି ସେ ବାଇଓଡାଟା ପଠେଇବ ତାର ସବୁ ମୁଁ ସବୁ ବାହାର କରିକି ପଠେଇକି ଉଁ ସେଠିକି ଦବ ହ ଆଉ ଲିକୁ ଆସିଲେ ତାଙ୍କ ପାଖକୁ ତାଙ୍କୁ ଡାକିକି ମୁଁ କହିବି କାହ୍ନାକୁ କାହ୍ନା ସହିତ ଯୋଗାଯୋଗ କରଇଦେବି ଯୋଗାଯୋଗ କରେଇ ଦେଇକି ତାଙ୍କୁ କହିବି ଯେ କୋଉଠି ଟିକେ ରଖେଇ ଦିଅ ଆଉ। ସିଏ ହେଠୁ ସେ ତାଙ୍କ ଦି ଜଣ ଜାଙ୍କର ସେମିତି କଣ କଥାବାର୍ତ୍ତା ହେବେ ଆଉ ଆମ ଝିଅ ବି ସେମି ସିଏ ବି ଚାହୁଁଚି କୋଉଠି କେମତି ଟିକେ ରହିଯାଆନ୍ତା ତାର ସେଥିପାଇଁ ସେ କହୁଚି ଯେ ମାମା ତୁ କୋଉଠି ଟିକେ କାହାକୁ କହ ଲିକୁ ମାମୁଁ କୁ ନହେଲେ କାହାକୁ କହ ମୁଁ କୋଉଠି କେମିତି ଟିକେ ରହିଯିବି ରହିଗଲେ ତାର ସେ ସେ ନିଜ ଗୋଡରେ ଚାହୁଁଚନ୍ତି ଆଜିକାଲି ପିଲାମାନେ ନିଜେ ଠିଆ ହେବା ପାଇଁ ନା। ସେଥିପାଇଁ ସେ ଚାହୁଁଚନ୍ତି ଯେ ମୁଁ କେମିତି ଅଜ ଉଁ ଠିଆ ହେଇକି ମୁଁ ନିଜେ କେମିତି ମଣିଷ ହେଇକି ଦି ପଇସା ରୋଜଗାର କରିକି ତାର ସେ କେମିତି ଇମ୍ପ୍ରୁଭ କରିବ ସେଇ ଚିନ୍ତାଧାରାରେ ସେ ରହିଚି ଆଉ। ମୁଁ କହିଲି ଦେଖିବା କଣ କେମିତି ହଉଚି କଣ ସେମାନଙ୍କୁ ମୁଁ ପଚାରେ ଲିକୁ ମାମୁଁ ସହିତ କଥା ହୁଏ ସେମାନେ କଣ କେମିତି କହୁଚନ୍ତି କହିସାରିଲା ପରେ ଯାଇକି ମୁଁ ଯାହା ତମକୁ କହିବି ଏନେ ତ ମୁଁ କିଛି କହିନି ସେ ତ ଏନେ ଲିକୁ ମାମୁଁ ହେରିକା ଆସିନାହାନ୍ତି। ସେମାନେ ଆସନ୍ତୁ ଆସିଲେ ଯାହା ଯେମତି ଯଉ ଏଥିରେ କଁ ରହିବୁ ଆଉ।
ହଉ ହଉ ମୁଁ ଏଇଟା ଆମ ପୁଅ ସାଙ୍ଗରେ ମୋ ତରଫରୁ ମୁଁ ତା କହିଦେମି ଆଉ ମୁଁ କହିମି ଏତେ ପିଲା ତ ରଖ ଖିଲାଣି ପୁଅ ଆଉ ଉ ଏଇ ଛୁଆ ଟିକି ଟିକେ ରଖେଇଦିଅ କେତେ ପିଲା କୁ ରଖ୍ ଖେଇଦେଲାଣି କେତେ ଖୁସି ହୋଉଚନ୍ତି ଆଉ ତମେ ପା ସେଇ ପାବାରେ ତ ଅ ଛୁ ଆମ ହାତରୁ ତ ଆମେ ପଇସା ଦଉନାହାନ୍ତି କମ୍ପାନୀ ତାର ପଇସା ମାଲିକ ଦଉଚି। ଆଉ ଖାଲି ଯୋଗା ଯୋଗ କରିକି ଏଡ଼େ ଆମେ ଆସି ପାବାରରେ ଅଛନ୍ତି ବୋଲି, ଆଉ ରଖେଇ ଦିଅ ବୋଲି ମୁଁ କହିମି। ଆଉ ଯୋଉ ଲିକୁୁ କୁ କହିବି ନହେଲେ ଚିକୁ କୁ କହିବି ଯାହାକୁ ହେନେ ଯିଏ ହେଲେ ରଖେଇଦେବେ ଆଗରୁ ତ କହିଥିନେ ଏତେ ପିଲା ରହିଲେ ସିଏ ରହିଯାଇଥାନ୍ତା ସେ ଯୋ ଯୋଗାଯୋଗ କରିଥିନି, ଆଉ ମୁଁ ତ ଜାଣିନି। ମୁଁ ଏବେ ତ ଶୁଣୁଛି ନହେଲେ କହି ତ ଆମ ପୁଅ ରଖେଇଦିଅନ୍ତା ଅତି ଆନନ୍ଦରେ। ଏଠିପା ଏଇ କେ ଆ କୁବାର ନେଇକିନା ଏ ଯୋଉ, କୁନ୍ଦାରୁ ଦିଟା ପିଲା ଶାମଳ ପିଲା ଆଉ ଆମ ଗାଁ ପିଲା। ଏମିତି ସବୁ ରହିଲେ ଏଇ ଯୋଉ ବାଳକୃଷ୍ଣ ନନା, ଯୋଉ ଆମର ବିମଳକୁପା ନେଇକି ରଖେଇ ଦେଇଛି, ଆମ୍ ପୁଅ ସେଇ ଯୋଉ ହାଇଦ୍ରାବାଦ ରେ। ଆଉ ମୁଁ ବାଡ଼ାଡାଟା ଠିକଣା କର ଡେଟ୍ ଫିକ୍ସ କରିବ, କୋଉ ଦିନ ସିଏ ଏଁ ରହିବ? କଉ କୋଉଠିଏଇନା ବର୍ତ୍ତମାନ ଅଛି, ଆଉ କେବେ ସିଏ ଯିବ ରହିବ? ମୁଁ ଆମ ପୁଅକୁ କହିମି। ସେ ଫୋନରେ ତା କଥାବାର୍ତ୍ତ ଏଟା ହେଇଯିବ ଫୋନ ରେ କଥାବାର୍ତ୍ତ ଆଜିକାଲି ତ ସବୁ ଫୋନ ଦ୍ଵାରା କାମ ହଉଛି। ଆଉ ଫୋନରେ କଥାବାର୍ତା ହେନେ, ସେ ବାଡ଼ାଟାଟା ପଠେଇ ଦବ ଆଉ। ସେ ଖୁସିରେ ରହିବ, ଆଉ କଉଦିନ ଠିକି କରିକି କାଗଜ ପତର କୁହ? ମୁଁ ହଉଛି କହିମି, ଆମ ପୁଅକୁ ଆଉ।
ହଁ। ହୁଁ, ତାକୁ ଆଜି ପଚାରିବି? ମୁଁ ଆଜି ପଚାରିବି ମୁଁ କହିଲି ଏମତି ମାଉସୀ କହିଛନ୍ତି, ଲିକୁ ମାମୁଁ ଆସିଲେ ତାଙ୍କ ସହିତ ତୁ ଯୋଗାଯୋଗ କର ତୋର ସବୁ ବାଏଡାଟା ବାହାର କରିଦେ। ବାହାର୍ କରିକି ଇ ଉଁମ୍ ଲୁକୁ ମାମୁଁ ଆଇଲେ ତାକୁ ଦେଇଦବୁ। ତୋର କଣ କେମିତି କୋଉ ସାର୍ଟିଫିକଟେ କଣ ସବୁ ବାହାର୍ କରିଦେ। ବାହାର୍ କରିଦେଇକି ଲିକୁ ମାମୁ ଆସିଲେ। ତାକୁ ଦେଇଦବୁ ତା ଦେଲେ ସିଏ ତାଙ୍କର ର ସିଏ ଦେଖା ଦୁଖି କରିବେ କୋଉଠି ହବ କୋଉଠି ନହବ? ସେ ତାଙ୍କର ଦେ ଦେଖା ଦୁଖୀ କରିକି ତାକୁ ରଖେଇବେ ବୋଲିକି ମୁଁ ଆଜି କହିବି ଆଉ। ସେ ଯାଇଛି ଭୁବନ ଆସୁ ଆସିଲେ ମୁଁ ତାକୁ କହିବି। ଯେ, ତୁ ସବୁ ବାହାର କରିଦେଇ ଯାଇକି ବାହାର କରିଦେଇକି ଆସିକି କି ଆଣିକି ଦେଇ ଦେ? ଲିକୁ ମାମୁ ଏବେ ଯଦି ଆସି ସେ ନେଇକି ଯିବ୍ ନେଇକି ଗଲେ ହନ୍ ତୋର ଯେଉଠି ହେଲେ ରଖେଇଦେଇକି, ସେ ତ ତୋର ବାୟଡ଼ାଟା ନେଲେ ସେ ତୋତେ ଫୁଣି ଡକେଇବ। ତୋର କଣ ଇଣ୍ଟରଊ ଫିନ୍ ଊ ଦବୁ କି କଣ? ଆ କଣ ତୋର ପରୀକ୍ଷା ପତ୍ର କଣ ହବ କି କଣ? ସେଇଟା ସେ ରଅଁ ଡାକିକି କହିବ ତତେ। ଆଉ, ମୁଁ ସେୟା ସେଥିପାଇଁ, ମୁଁ କହିଲି ଦେ ସେ ସେଥିପାଇଁ ଭାରି ତାର ଇଏ ଯେ, ଏଁ ମାନେ ଏଠି ରହିବ ନ ରହିବ ସେ ସେଥିପାଇଁ ଚିନ୍ତା କରିପାରୁନି ଯେ। ମୁଁ କୋଉଠିକି କଣ କେମିତି କରିବି। କୋଉଠି ଗୋଟେ ଏନ୍ଗେଜମେଣ୍ଟ କୋଉଠି ଗୋଟେ ରହିଗଲେ ସେ ଯାଇଥାଇ କି ତାର ଜୀବ ହାରି ତା ଇଏ ଦେହ୍ ଏଇଆ ଚିନ୍ତା କରୁଚି ଆଉ।
ହଁ, ସେଇଟା ଯେ ଯୋଉ ନାଇଁ ନାଇଁ ଓଡିଶା ଭିତରେ ତ ଅଧିକା ପଇସା ନାହିଁ। କୋଉଠି ମିଳିବନି ସେଇ ପନ୍ଦର ସେ କୋଡିଏ, କୋଡିଏ ପନ୍ଦରରୁୁ ଅଧିକା ଯୋଉ ଦରମା ନାହିଁ। ଆମ ଓଡିଶାରେ ଓଡିଶା ବାହାରକୁ ଟିକେ ଚିନ୍ତାଧାରା କଲେ ଏ ଚାଳିଶ ରୁ ପଇଁଚାଳିଶ ତିରିଶ ରୁ ପଇଁତିରିଶ ସେଇ ଯୋଉ ତାଙ୍କର ସେକ୍ସନ ପାଠ ପଢ଼ା କାହାର କୋଉ ଉଁ ବିଷୟରେ ଟିକେ ଉଁ କହି ହ। ହଉ ଆଉ ସେଇ ଯୋଉ ଉଁ
ପାଠ ପଢ଼ା ଆ ବିଷୟରେ ସିଏ କହିବ ସିଏ ହଉଛି ଗ୍ରାଜୁଏସନ କମ୍ପ୍ଲିଟ୍ କରିଚି। ଆଇଟିଆଇ ଯାଇଚି। ଆଉ ହଉଚି ଇ ଉଁ ଆଦି ଆଇଟିଆଇ ବି ଫାଷ୍ଟ କ୍ଲାସେ ଗ୍ରାଜୁଏସନ ବି ଆ ଅନର୍ସ ନେଇକି ପଢ଼ିଚି ଫାଷ୍ଟ କ୍ଲାସ ଯାଇଛି ପ୍ଲସ୍ ଟୁରେ ସେକେଣ୍ଡ କ୍ଲାସ୍ ଅ ଉଁ ଆଉ ମେଟ୍ରିକରେ ମାନେ ଏକାଦଶରେ ଜଉଟା ଦଶମ ଦଶମରେ ସେକେଣ୍ଡ କ୍ଲାସ୍ ତ ଯାଇଚି। ଦେଖିବେ ସବୁ ଦେଖି ସାରିଲା ପରେ ତାପରେ ସେ। ଲିକୁ ଦେଖିବେ ଲିଖୁଖ ଦେଖି ସାରିଲା ପରେ କହିବେ ତାକୁ କା୍ହ୍ନାକୁ। ତୁ କୋଉଟା କଣ। କଲେ ହବ ତୋର ସେଥିପାଇଁ ଇଁ ସିଏ ଚାହୁଁଛି ଯେ ମୁଁ ଲିଖୁମା ମୁଁ ଆସୁ ମୁଁ ତାକୁ ସବୁ ଜିନିଷ ଦେଖେଇବି ଦେଖିଲା ପରେ ଯଦି ତାଙ୍କର ସି ମତେ କୋଉ ଇଏରେ ନେଇକି ରଖେଇବି କୋଉ କମ୍ପାନୀରେ। ହେକି ରଖିଲା ପରେ କଥାବାର୍ତ୍ତା ହେବେ ଆଉ କଥାବାର୍ତ୍ତା ହେଲା ପରେ ଯାହା ଯେମିତି ହବ ଆଉ ସେ କହିବେ କାହ୍ନାକୁ ଆଉ ଲିକୁ କହିବ କାହ୍ନାକୁ ଆଉ।
ହଉ ହଉ ସିଏ ହଉଛି। ଆସୁ। ହ। ଆସନେ ଏ। କୋଉ କାମ। ପରେ ଯୋଗ୍ୟତା ଆର। କଣ ଅଛି କଣ କଣ ବିଷୟ ଜାଣିଛି ସିଏ ହଉଚି ହାଡ଼ୁଆରେ ହାଡୁଆର କମ୍ପ କମ୍ପାନୀ କାମ କର ନା ଇଲେକ୍ଟ୍ରିସିଆନ୍ କାମ କରିବ ନା ଜଉ ଆଉ ଗୋଟେ ଅଛି କମ୍ପାନୀ ଟେକ କି ସିଆନା ରେ କରିବ କୋଉ କାମ ସେ କରିପାରିବ ସେଇ ଟେକ୍ନିସିଆନ ନା ଇଲେ ସାନ ନା ହାର୍ଡୱାରରେ କାମ କରିବ କୋଉଟା। କରିବ ଏଇ ତିନିଟ ର ଯୋଉଟା ତାର ଯୋଗ୍ୟତା ଥିବ। ସେ ତାକୁ ସେଇଟା ଶୁଣେଇବ। ଶୁଣେଇଲାଠୁ ତାର କୋଉଟା କରିବାର ସକ୍ଷମ ସେଇ ବାଉଡାତାଟା। ପଠେଇବ ସେଇ ବାୟାଡାଟା ପଠେଇଲେ କମ୍ପାନୀରେ ସେ ଦାଖଲ କରିବ ସେ ତୁ। ପାନି ଦେଖିକି। ଦଉଡ଼ାପ ତାର। ସେଇଠି ସିଲେକ୍ସନ ହବ। ଇଲେକ୍ସନ ହବ କୋଉ ଦିନ କୋଉ ବାର କୋଉ ଡେଟ ରେ ଏମିତି ରଥଯାତ୍ରା। ରାକ୍ଷି ଆସିଲାଣି ରଥଯାତ୍ରା ଏଖରେ ଆଉ। ସିଲେକ୍ସନ୍ ହେଇପାରିବନି ଆଉ ରଥଯାତ୍ରା ପରେ ଯାଇକି ସିଏ ସିଲେକ୍ସନ ଦ୍ଵାରା ସେି ଜଏନ କରିବ ଆଉ ଏଇଟା ଆମେ। କହିବାକୁ ପଡିବ। ମୁଁ ଏଇଟା ଆମ ପୁଅକୁ ଶୁଣେଇମି ସିଏ ତ ରଥଯାତ୍ରାକୁ ଆସିବାର ଅଛି ସିଏ ଆସୁ ରା। ଆସିନେ ରଥଯାତ୍ରା ପରେ ଯାଇକିନା। ସିଏ ଡେଟ। ଫିକ୍ସ କରିବ ଯେ କୋଉ ଦିନ ଜଏନିଂ କରିବ ସେଇଟା। ସେ ତାକୁ ଶୁଣେଇବ, ସେଇ ଅନୁସାରେ ତା ରେଡି ହବ। ରେଡି ହେଇକି ସେ ତାର ଯିବ ଆଉ ଆଉ ତମେ ସେଇଟା ପୁଅକୁ ଶୁଣେଇଥା ଆଉ।
ହଉ ବଉ ରହ। ହଉଚି।
ହଁ ହଁ ହଁ ହଁ ହଉ ହଉ ହଉ। ମା ହେ।